ଆଃ
ହଁ।
କଣ କରୁଚ କି?
ମୁଁ ହେ ବୁଲଚି।
ଅହ।
ହୁଁ କଣ ହଠାତ୍ କିଆଁ ଫୋନ୍ କଲ?
ନା ମୁଁ ଏଠି କଣ କରୁଛନ୍ତି ସେଥିପାଇଁ ଆଉ।
ଅହ ମେନ୍ କଥା ଟା କହୁନା?
ନା କଣ?
ତମେ କଲିକତା ଯାଇଚ ମୁଁ ଜାଣିଚି।
ହା ହା ହା ହଁ ହେଇ କଲିିକତା ଆସିଥିଲୁ ଆଉ।
ଏବେ ଘରୁକୁ ପଳେଇଲ ନା କଲିକତା ରେ ଅଛ?
ନା ନା ଘରକୁ ଆସିଲୁଣିି ନା।
ଆଚ୍ଛା ଘରକୁ ପଳେଇ ଆଇଲଣି?
ହଁ।
ହଁ କଲିକତା କାହିଁକି ଯାଇଥିଲ?
ଏଇ ଟିକେ ମୋ ଅଛନ୍ତି ଆମର ଘର ପାଖରେ ସେ ଯାଇଥିଲେ ବୁଲିବାକୁ ଆଉ। ତାଙ୍କର ଗୋଟେ କଣ ହେଲା ସେଇଠି ଆଉ।
ଅହ ଆଚ୍ଛା ଆଚ୍ଛା।
ହଁ।
ଅ କଲିକତା ବୁଲିବାକୁ ଯାଇଥିଲ ନା ଏମିତି ଖାଲି?
ନା ଏମତି କାମ ପଇଲା ହଠାତ୍ ଗଲୁ ଆଉ।
ଓ ଆଚ୍ଛା ଆ ଚ୍ଛା ମୁଁ ସେଇଆ କଇନି ପୂଜା ପର୍ବତ ଏବେ ସେମିତି କିଛି କଲିକତାର ଇଏ ନାହିଁ। କଲିକତା ମୁଁ କେମିତି ଜାଣିଲି ଜାଣିଚ ନା?
କେମିତି ଜାଣଲ?
ତମେ ଗୋଟେ ଫଟୋ ପକେଇଥିଲ। ତା ଦେହରେ ଯୋଉ ପଛପଟରେ ଯୋଉ କୋଠାଟା ଥିଲା। ସେଇ କୋଠା ଟା ମୁଁ ଦେଖିକି ଜାଣଲି ଏଇଟା କଲିକତାରେ।
ଓ ହୋ
ହାଁ।
ହାଁ ଆଉ? ହଁ ସେ କଲିକତା ଟିକେ ଅଳ୍ପ ଦି ତିନି ଦିନ ଦିନ ରହିକି ପଳିଆଇଲୁ।
ଅହ କଲିକତା ଆଉ କୁଆଡ଼େ ବୁଲିବାକୁ ଗଲ ନା ଖାଲି ତମ ଏ ସେ
ନା କୁଆଡେ ଯାଇନୁ ସେ ଯୋଉ ଗଙ୍ଗା ସେଇଠି ଯାଇଥିଲୁ।
ହାଁ।
ଆଉ କୁଆଡେ ଯାଇନୁ।
ହଁ ଗଙ୍ଗା ଆଡେ ଯାଇଥିଲ ନା।
ହୁଁ ଦଣା ନଦୀ।
ମୁଁ କଲିକତା ଯାଏ ଯେ ମୁଁ ଦୁର୍ଗା ପୂଜା ଯାଏ।
ଦୁର୍ଗା ପୂଜା ତ କଲିକତା ଫେମସ।
ହଁ। ଏ ବାପ ଭାଇ ମୁଁ ଦୁର୍ଗା ପୂଜାରେ ଯାଇଥିଲି ଗତ ବର୍ଷ ବୁଝିଲ ନା।
ହଁ।
ଗତ ବର୍ଷ ଦୁର୍ଗା ପୂଜ ରେ ମାନେ କେତେ ପ୍ରକାର ମେଢ ଦେଖିନି କେତେ ପ୍ରକାର।
ହଁ।
ଚାନ୍ଦୀମେଢ଼, ରୂପାମେଢ଼ ଟଙ୍କ ତିଆରି ହେଇଛନ୍ତି କୋଉଥିରେ କଏନ କଏନ ଲାଗି ତିଆରି ହେଇଚନ୍ତି।
ହଁ।
ସୁନାର କୋଉଥିରେ ସୁନାର ଛାଞ୍ଚ ଦିଆଯାଇଛି ଆଉ ସବୁ ବିଭିନ୍ନ ପ୍ରକାର ସବୁ ମୂର୍ତ୍ତି ମାଙ୍କର ସବୁ ତିଆରି କରାହେଇଛି ଆ ମା ପୁରା ସୁନ୍ଦର ଦେ ଦେଖାଯାଉଛନ୍ତି ଅପରୂପର ନୟନ ପୁରା ଦୃଶ୍ୟ।
ହଁ। ବଢିଆ ସଜା ହୁଏ ଆଉ କଲିକତରେ।
ହଁ ଭିଡ ମାନେ ମୁଣ୍ଡ ଖରାପ ଏତେ ଭିଡ ଏତେ ଲୋକ ଆସନ୍ତି। ହଁ। କଲିକାତା ରେ ଏତେ ମାନେ ସେ ଦୁର୍ଗା ପୂଜା ଟାଇମ ରେ ଏତେ ଭିଡ ଏତେ ଭିଡ ଯେ ମୁଣ୍ଡ ଖରାପ ମାନେ ସୋରିଷ ପକେଇବା ପାଇଁ ବାଟେ ନାହିଁ। ଏତେ ଲୋକ ହୁଁ। କଲିକତାରେ କଲିକତା ଲୋକ ସେ ସବୁ ବୁଲୁଛନ୍ତି ଆମ ଓଡ଼ିଆ ଲୋକଙ୍କୁ ଦେଖିନି। ହଁ ଆଉ ସବୁ ବଢିଆ ଲାଗିଲା ଟ୍ରେନରେ ଯାଇଥିନି। ଟ୍ରେନେ ଗଲାବେଳେ ସିଏ ଆମ ଜଣେ ପାଖ ସେ ଆଉ ପାଖ ମାନେ ଜିଲ୍ଲା ଲୋକ କ ଜଣେ।
ହଁ।
ହୁଁ ସିଏ ଦେଖାହଲେ ସି ଚିହ୍ନା ହେଲେ ତାଙ୍କ ସହିତ ଗଲୁ ସାଙ୍ଗ ହେଇକି ବୁଲିନୁ ହଁ। ହଁ ଆ ସୁନ୍ଦର ପୁରା ପୁରା ମାନେ ଦୁର୍ଗା ପୂଜା ଫୁଲ ପୁରା ଭଲ ଭାବରେ ଅନୁଭୂତି ଟାକୁ ନେଲି ଦଶ ଅଷ୍ଟମୀ ନବମୀ ଦଶମୀ ମାନେ ଏତେ ଜା
ହଁ।
ଭଲ ସେ ହେଲା ଯେ ମାନେ ବିଶ୍ୱାସ ନାହିଁ।
ହୁଁ ଅଷ୍ଟମି, ନବମ, ଦଶମି ଟା ଭଲ ହୁଏ।
ହୁଁ ଅଷ୍ଟମୀରେ ପୁରା ପୁରୀ ବହୁତ ବଢିଆ ହେଲା। ଦଶମୀରେ ବହୁତ ବଢିଆ ହେଲା।
ହୁଁ।
ହୁଁ ମାଆଙ୍କର ପୂଜା ଅର୍ଚ୍ଚନା ଭଲ ଭାବରେ ହଉଥିଲା ବହୁତ୍ ଗୁଡେ ପଣ୍ଡିତ ବ୍ରାହ୍ମଣ ମାନେ ସବୁ ପୂଜା କରୁଥିଲେ ଇଏ ହଉଥିଲେ। ମେଢ଼ ସବୁ ବିଭିନ୍ନ ପ୍ରକାରର ହେଇଥିଲା ମେଲୋଡ଼ି ହଉଛି। ଆଉ ହଁ। ମେଲୋଡି ହେଲା ଆଉ ସେ ଯୋଉ କଣ କହିଲ ବିଭିନ୍ନ ପ୍ରକାର ସବୁ ସାଜସଜା ହେଇଛି। ଆଉ ସବୁ ବାରୁଆଳି ଚିତ୍ର ସବୁ କରାହେଇ
ବାରୁଆଳି ତ ବେଶୀ।
ହଁ। ମାନେ ରୂପା ମେଢ ଚାନ୍ଦି ମେଢ ଏମିତି ଦେଖା ହୋଉଥାଏ ସତରେ ମାନେ। ଏମିତି କହିବ ସତରେ ମା ଦୁର୍ଗା ଠିଆ ହେଇଛନ୍ତି କି ଆଗରେ ଆଉ ଏମିତି। ମାନେ ଏତେ ଭଲ କଳାକୃତି ଏତେ ଭଲ ଚିତ୍ରିତ କରିଥିଲେ ସେମାନେ। ମାନେ ବହୁତୁ ବଢିଆ ହୁଁ।
ହଁ ତ ଆଉ ସେଇ କଲିକତା ଟିକେ ଯାଏ ବୁଲି ଆସେ। ମୁଁ ଯାଇନଥିଲି କଲିକତା ଫାଷ୍ଟ ଯାଇଥିଲି କାମ କହିଲେ ବୋଲି ସାଙ୍ଗେ ସାଙ୍ଗେ ପଳେଇ ଆସିଲୁ ଫେର୍।
ଅ ଆଚ୍ଛା।
ହୁଁ।
ଆମେ ନା ଆମେ ଭଲ ଭାବରେ ଦେଖ ଦେଖିଲୁ ବୁଲିଲୁ ଆମେ ପ୍ରାୟ ଛଅ ସାତ ଦିନି ସେଠି ବିତେଇଲୁ।
ଆଉ ହ।
ହଁ। ପୁରା ଭଲ ଭାବରେ ଦଶହରାକୁ ଅନୁ ଅନୁଭୂତ କଲୁ ଆଉ ଆମେ ସେଇ ଯୋଉ ଗଙ୍ଗା କୂଳ ଯାଇ ଥିଲୁ ଯୋଠି ଯୋଉଠି ଆମର ଅସ୍ଥି ମାନ ସବୁ ବିସର୍ଜନ କରନ୍ତି କୁହନ୍ତି କି ହଁ ଅସ୍ଥି ବିସର୍ଜନ କଲେ ଏଠି ମୋକ୍ଷ ପ୍ରାପ୍ତି ହୁଅନ୍ତି।
ହଁ ଆମେ ତ ସେଇଥିଲାଗି ଯାଇଥିଲୁ ଆଉ।
ହଁ ସେଠିକି ମୁଁ ଯାଇଥିଲି ସେ ବଢିଆ ଜାଗା ସେଠି ଭଲ ଦେଖିଲୁ ଭଲ ସୁନ୍ଦର ଦୃଶ୍ୟ ପାଖରେ ଗଛ ବୃ ଛ ସବୁ ଅଛି ବଗିଚା ହେଠି ଗୋଟେ ଅଛି। ପିଲାମାନଙ୍କର ଖେଳିବା
ଖେଳିବା ପାଇଁ ହଁ।
ହଁ ଭଲ ଭଲ ଜାଗା ସବୁ ହେଠି ଅଛି।
ହଁ କଲିକତା ରେ ହଁ ବହୁତୁ ମାଡୁଆଡି ମାନେ ବହୁତୁ।
ତାଙ୍କ ଏରି ଜାଗା ସେଟା ଆଉ।
ହଁ।
ଆଉ କଲିକତା ସେ ଯୋଉ ଆମର ଅଛି ଯୋଉ କଲିକତାରେ କଣ କହିଲ? ହୁଁ କଣ ସେ ଯେଉଁ ଜାଗାଟା ନା କୁହନ୍ତି ତ ଝୁଲା ପୋଲ।
ହଁ ଝୁଲା ପୋଲ ଦେଇକି ତ ଗଲୁ ନା।
ହଁ କଲିକତା ଝୁଲା ପୋଲ ଯାଇଥିଲୁ ଭାଇ। ସେ ଯୋଉ ହା ସେ ଯୋଉ ବ୍ରିଜି ଉପରେ ଖାଲି ପାଦ ଦେଇ ଦେଇଚୁ ସେ ଯୋଉ ଝଲିଲା ଝୁଲିଲା କହିଲୁ ଗଲୁ ଆଉ ପଡିବୁ ଆଜି ଆଉ।
ଡର ମାଡେ ନା କିନ୍ତୁ ଲା ଲାଗେ ସିନା ପଢିଯିବ କିନ୍ତୁ ଆମେ ସତରେ କଣ ପଢନ୍ତିକି ସେଟା କଣ ଗଳିବ କି?
ନା ମାନେ ଭାବ ସେତେବେଳେ ମାନେ ହେତେବେଳେ ତ ଲୋକମାନଙ୍କ କଳାକୃତି କୋଉ ଭଳିଆ ଥିଲା ଏତେ ବଢିଆ ସୁନ୍ଦର ସୁନ୍ଦର ମାନେ ଫୁଲନ୍ତା ପୋଲ ଦିଟାଙ୍କ ତଳେ କୌଣସି ଦିଆଯାଇନି ଆମର କଣ ଖୁଣ୍ଟ କୌଣସି ବସିନି।
ଖୁଣ୍ଟ ଦିଆହେଇନି ହଁ।
ତ ନାହିଁ ସେ ପୋଲ ପୁରା ଝୁଲିକି ରହୁଚି ତିଆରି ହୋଇକି ତା ଦେହରେ ପୁଣି ବଡ ବଡ ଗାଡି ହାତୀ ବି ଯାଉ ଯିବା ଆସିବା କରୁଛନ୍ତି ତାକୁ। ଏଇ ଗୋଟେ ଜିନିଷ ବହୁତୁ ବଢିଆ ଲାଗିଲା ସୁନ୍ଦର ଲାଗିଲା। ଡର ବି ଲାଗିଲା।
ହଁ।
କାଳେ ଛିଡିି ପଡିବ କି ହଁ। କାଳେ ଛିଡି ଯିବ, କାଳେ ଇଏ ହବ କି? କିନ୍ତୁ ତା, ପରେ ମୁଁ ବୁଲିିନି, ଦେଖିଲି। ଥରେ ଯେତେବେଳେ ଯିବା ଆସିଆ କରିଦେନି। ତା ପରେ ହଁ ଯାଇଁ ହଁ ଆଉ କିଛି ହବନି କନଫିଡେନ୍ସ୍ ଆସଗଲା। ଏ ଆଉ ଭୟ ଲାଗିଲାନି। କହିଲେ ହଁ। ଏବେ କିଛି ହବନି। ତା ପରେ ବୁଲିଲୁ। ଫଟୋ ଫଟୋ ଉଠେଇଲୁ, ଦେଖିଲୁ। ସେ ଯୋଉ ଆଉ ଜଣେ ଯୋଉ ଭାଇ ଯାଇଥିଲେ ସେ ଫଟୋ ଫଟୋ ଉଠାଇଲେ ଦେଖିଲେ। ତାଙ୍କ ତାଙ୍କର ସିଏ ବାହା ହେଇଚନ୍ତି ନା, ତାଙ୍କ ଘରକୁ ଭିଡ଼ିଓ କଲ୍ କଲେ। ତାଙ୍କ ସବୁ ମିସେସ୍ ଆଉ ତାଙ୍କର ପରିବାର ଲୋକ ସବୁ ଦେ ଉଠେଇଲେ ଏ କଲେ। ତଳେ ସବୁ ପାଣିରେ ସବୁ ନୌକାଁରେ ବୋଟ୍ ସବୁ ଛୋଟ ଛୋଟ, ସେଥିରେ ବୋଟିଂ ବି କରୁଛନ୍ତି ଲୋକ।
ହୁଁ।
ଭଲ ଜାଗା। ଭଲସେ ଦେଖିଲୁ ବୁଲିଲୁ।
ଆଉ କଣ କରୁଚ?
ମୁଁ ହେଇ ଏବେ ହେଇ ବୁଲୁଚି। ଆଉ କଣ କରିବି?
ହଁ। ସେଠୁ ସେଠି ଗୋଟେ ବଢିଆ ଜିନିଷ ଗୋଟେ ଖାଇଲି। କଖାରୁ ର ତିଆରି ଗୋଟେ ମିଠା।
ଏଟା ଫେମସ୍ ତ।
ହଁ କଖାରୁରେ। ମୁଁ କହିଲି ଆ ଗୋଟେ କଣ ଚିନି ଭଳିଆ ଖାଉଛି। କାମୁଡି ଦେଲା ବେଳକୁ କଖାରୁ।
ଆମର ହଁ ଆମ ବଡମା ଜଣେ ଯାଇଥିଲେ, ସିଏ ପୁରା କଖାରୁ ମିଠା ଏତେ ଭଲ ପାଆନ୍ତି ଦି କିଲେ ହବ ନେଇ ପଳେଆଇଲି।
ଇଏ ବା
କହିଲେ, ମୁଁ ସେ ମିିଠା ଟୋଟାଲି ଖାଇଲେ ନା। ସେଟା ତମକୁ ଭଲ୍ ଲାଗେ।
ହୁଁ।
ଉଁ ହୁଁ।
ଖାଇଲି ଭଲ ଲାଗିଲା।
ହଁ କିଛି ନୂଆ ନୂଆ ଜିନିଷ ଖାଇବା। ନୂଆ ନୂଆ ଜିନିଷ ଦେଖିବା ନା କଣ?
ହୁଁ।
ଏଇ ଟାଇମରେ ବୁଲିବା ନା ଆଉ ନା କଣ।
ହଁ ସେ କଖାରୁ ପିଠା ବଢ଼ିଆ ଲାଗିଲା ଖାଇଲୁ, ତାକୁ ଘରକୁ ବି ଆଣିଥିଲୁ ସବୁ ଦେଲୁ। ଆମ ଘରେ ଖାଇଲେ। ଆଉ ଆମ ଘର ପାଖରେ ଯେଉଁ ସବୁ ଲୋକ ତାଙ୍କୁ ସବୁ ଦେଲୁ। ସେଠି ନୂଆ ଜିନିଷ ସେ କହିଲେ ଆଃ। ବଢିଆ ଜିନିଷ ଏ ସବୁ କୋଉଠୁ ଆଣିଲ। ମୁଁ କହିଲି ମୁଁ କଲିକତା ଯାଇଥିଲି, କଲିକତାରୁ ଆଣିଲି।
ହଁ। କଲିକତାରେ ଏୟା ବହୁତ ଟିକେ ରେଟ୍ କମ୍ ନାଇଁ ଦିନିଷ ପତର।
ରେଟ୍ ମାନେ ମୁଣ୍ଡ ଖରାପ। ମାନେ, ମୁଁ ଗୋଟେ ବେନିଆନ ସେଠି ଦେଖିଲି ମୁଁ କହିଲି ଆଜ୍ଞା ଏ ବେନିଅନ୍ଟା କେତେ ଟଙ୍କା। ସେ ଟିକେ ଓଡିଆ କମ୍ ବୁଝୁଚନ୍ତି, ହେଲା। ମୁଁ ତାଙ୍କ ସେଠିକା ଭାଷାରେ କହିଚି ତାଙ୍କୁ। ହଁ। ସିଏ କହିଲେ କି ଦୁଇଶହ। ମୁଁ କହିଲି, ଏଇଟା ଦୁଇଶହ ଟଙ୍କା। କହିଲେ, ଏଇଟା ବେଶି ଲାଗୁଛି କି? ମୁଁ କହିଲି, ହଁ। କହିଲେ ହଉ, ଶହେ ଅଶୀ ଟଙ୍କା ଦିଅ। ସେ ବେନିଆନ ଆମ ଏଠି ଯଦି କିଣିବ, ସାଢେ ତିନିଶହ ଚାରିଶରୁ ଟ ଙ୍କାଟେ କେଇ କମେଇବେନି।
ହଁ ଅ।
ଆଁ ମୋ ମନ ଖୁସି ହେଲା ମୁଁ ନେଇ ପଳେଇ ଆଇନି ଦି ତିନିଟା।
ଇରେ ବାପ କଲିକତା
ଆମ ପୁଅର ଗୋଟେ ଆଉ ଆମ ସାନ ଟୋକାର ଗୋଟେ।
ହଁ ହେଲା ଆଉ କଁ।
ହଁ ମୁଁ ନେଇ ଆନଲି ଆଉ ପାଲ ହେଠି ବହୁତ କମ ରେଟେ ଆଁ ମୁଁ ମା ହଁ ବାବା କହିଥିଲେ ପାଲ ଆଣିବା ପାଇଁ ମୁଁ ପାଲ ଦିଟା ନେଇ ଆଣିଲି।
ଆମେ ବି ଯାଇଥିଲୁ ପାଲ ଦିଟା ଆଣିଥିଲୁ।
ହଁ ପାଲ ବହୁତୁ କମ ପଇସା। ହେଟି ବହୁ ସବୁ ଜିନିଷ ବହୁତ କମ ପଇସା ପ୍ରାୟ ଲୋକ ଯୋଉ ଖେଳନା ବି ଆଣନ୍ତି ପ୍ରାୟ ସେଉଠୁ ଆଣନ୍ତି ଖେଳନା ସେଉଠୁ ନିି ହଁ ଖେଳନା ସେଉଠୁ ନେଇ ଆଣନ୍ତି ଏଠି ଟିକେ ଦରରେ ବିକ୍ରି କରନ୍ତି। କିଛି ଦି ପଇସା ହୁଏ ଆଉ।
ହଁ।
ହୁଁ। ଆମ ଗାଁ ର ଲୋକ ବି ସେଠି କଲିକତାରେ ପ୍ରାୟ ଅଛନ୍ତି ଚାରି ପାଞ୍ଚ ଜଣ।
ହୁଁ ସବୁ ଯାଇ କଲିକତା ଲକି ସହର ନାଇଁ।
ହୁଁ ହୁଁ। ଆମ ଗାଁର ଜଣେ ଲୋକ ହେଠି କଲିକତାରେ ବହୁତ ବର୍ଷ ହେଲା ରହିଲାଣି। ପ୍ରାୟ ପଚାଶ ବର୍ଷ ଖନ୍ଦର ହେଲାଣି ରହିଲେଣି ତାଙ୍କର। ହଁ ସେମାନେ ବହୁତ ଆଗରୁ ସେ ସବୁ କଲିକତା ଯାଇ ରହିଲେଣି।
ଉଁ ହୁଁ ତାଙ୍କ ପାଖରେ ବହୁତ ଟଙ୍କା ଆଉ।
ହଁ ସେ କୋଉଠି ରହୁଛନ୍ତି ମୁଁ ଜାଣିନେଇଁ କିନ୍ତୁ ସେ କଲିକତାରେ ରହୁଛନ୍ତି।
ହୁଁ।
କଲିକତା ମାନେ ବଡ ଜାଗାଟା ନା ତାର ବୁଜ ବୁଜ୍ ଯେମିତି ଅଛି ସବୁ। ହଁ। ଏସବୁ ରହୁଚନ୍ତି ତାଙ୍କର ଫାଷ୍ଟ ପ୍ରଥମେ ଗୋଟେ ତାଙ୍କର ହେଠି ଥିଲା କଁ କଇଲ ପରିଆ ଦୋକାନ।
ହଁ।
ହଁ ମୁଁ ଯାଆ ଶୁଣି ସେ ଯିନ ପରିବା ଦୋକାନରୁ ପରିବା ଦୋକାନ ଏଠି ସେଠି ବହୁତ ଜାଗା ଫାଗା କିଣି ଘର ଦ୍ୱାର କରି ସବୁ କରିସାରିଲେଣି ସେଠି ହଁ। ସେ ପରିବା ଦୋକାନ ତାଙ୍କର ଅଛି ତାପରେ ଏଇଠା ନୂଆ ନୂଆ ଦୋକାନ ସବୁ କଁ କଲେଣି। ତାଙ୍କର ସବୁ ପୁଅ ପୁତୁରା ସବୁ ହେଲେଣି ହଁ ସବୁ ଇଏ ହେଲେଣି ଆଉ।
ଫ୍ୟାମିଲି ବଡ଼।
ହଁ ଫ୍ୟାମିଲି ବଡିଲାଣି ପଇସା ହେଇଗଲାଣି।
ହଁ।
ସେ ଗାଁ କୁ କେବେ କେମିତି ପୂଜା ପାର୍ବଣ ହେଲେ କଣ କେମିତି ହେଲେ ଆସନ୍ତି ଆଉ।
ହୁଁ ଏଇ ତ ରଜ ଆସିଲାଣି ଆସିଯିବେ ଆଉ କଣ ସେମାନେ ଲୋକ।
ନା ସେମିତି ନିଏ କୋଉଠି ତାଙ୍କର କେମିତି କାମ ଫାମ ପଇନେ ଇଏକନେ ଆସନ୍ତି। ସବୁବେଳେ ଆସନ୍ତିନି ବର୍ଷରେ ଥରେ ଅଧେ କେତଳେ କେମିତି।
ହଁ କାମ ପଡିଲେ ଆସନ୍ତି ଆଉ।
ହଁ।
ତମେ ଏକା ଯାଇଥିଲ ନା ନା ମା ହେରିକା କୁ କାକୁ ନେଇକି ଯାଇଥିଲ?
ନାଁ ମୁ ଏକା ଯାଇଥିଲି ନା। ଏକା ଯାଇଥିଲି ପୁ ଦୁର୍ଗା ପୂଜା ଟାଇମ ନା ଭିଡ ହବ ଇଏ ହବ ସେ ଏକା ଯାଇଥିଲି। ଏକା ଆଇଥିଲି ସେ ଜଣେ ଦେଖାହେଲା ଦି ଜଣ ସାଙ୍ଗ ହେଇଗଲୁ ଆଉ।
ଓହୋ ମାନେ ଏକୁଟିଆ ଯାଇକି ବୁଲିଥାନ୍ତେ ଆଉ କଣ।
ହଁ। ଆମର ବି ଏଠି ଦଶହରା ଆଉ ଅଷ୍ଟମୀ ଭଲ ହୁଏ ଯେ ଦୁର୍ଗା ପୂଜାରେ।
ହୁଁ।
ଆମ ଏପଟ ବି ବଢ଼ିଆ ହୁଏ ବଢ଼ିଆ ମେଳା ଲାଗେ। ସବୁ ବହୁତ ମେଢ ବି ହୁଏ ମୂର୍ତ୍ତି ହୁଏ। ଲୋକମାନେ ଦେଖନ୍ତି ବୁଲନ୍ତି।